ଅ
ଜୟ ଶ୍ରୀ ଜଗନ୍ନା। ମତେ ଆପଣ ଶୁଣିପାରୁଚନ୍ତି?
ଆଜ୍ଞା ମୋ ଭଏସ୍ କ୍ଲିୟର୍ ଆସୁଚି ତ?
ଆଜ୍ଞା ଆପଣଙ୍କର ସ୍ୱର ମତେ ସ୍ପଷ୍ଟ ଭାବେ ଶୁଣ ଯାଉଚି। ବୁଝିପାରିଲେ ଆଜ୍ଞା ଆଉ କଣ କରୁଥୁଲେ?
ଏଇ ବସିଥିଲି ଆଉ। ଆଉ ଆପଣ?
ହ ମୁଁ ଏଇ ବସିକି ବସିଥିଲି। କିଛି ସମୟ ଯାଇକି ଏଇ ଅଫିସ କାର୍ଯ୍ୟାଳୟରେ ଆମର ବସିଥିଲି। ତ ଆପଣଙ୍କର କଳ ଆସ୍ କଲ ଆସିଲା ତ ମୁଁ ଆସିଲି ବାହାରେ ଏପଟେ କଥା ହଉଚି ଆଉ। ଆଉ ଆପଣ ଟିଭି ସିରିଏଲ୍ ଫିରିଏ ସିରିଏଲ୍ ଦେଖନ୍ତି?
ନା ନା।
ଆଜ୍ଞା।
ନା ନା ଟିଭି ସିରିଏଲ୍ ମୁଁ ଦେଖେନି।
ଆଛା ଆଉ ପଢାପୁଢି କରନ୍ତି ନାଇ କି କୋଉଥିରେ ପଢୁଚନ୍ତି?
ଏବେ ଏବେ ମୁଁ ମୋର ପ୍ଲସ୍ ଥ୍ରୀ ଯୁକ୍ତ ତିନି କରୁଚି ଶୈଳବାଳା ଓମେନ୍ସ ଅଟନୋମନସ୍ କଲେଜରେ।
ଆଚ୍ଛା ଆଚ୍ଛା ମହିଳା ବିଦ୍ୟାଳୟରେ ନାଇ କି?
ଆଜ୍ଞା ଆଜ୍ଞା।
ଆଚ୍ଛା। ଆପଣଙ୍କର ଏଇଟା କଳା ମାନେ କଳା ନା ବିଜ୍ଞାନ ନା ବାଣିଜ୍ୟ
ନାଇଁ ଏଇଟା ମୋର କଳା।
ତାହେଲେ ଆପଣଙ୍କର ସାହିତ୍ୟରେ ଭଲ ମାନେ ଆପଣଙ୍କର କିଛି ହୁଁ। ଭଲ ଜାଣିଥିବେ ସାହିତ୍ୟିକ ମାନେ ଭଲ ପଦ୍ୟ ଫଦ୍ୟ ଜାଣିଥିବେ। ତା ବିଷୟରେ କିଛି ବର୍ଣ୍ଣନା କରିପାରିବେ।
ସେମିତି ମାନେ ଦେଖିବାକୁ ଗଲେ ମୋର ଏତେ ଏଇ ଯୋଉ କଳା ଲାଇନ ର ଯେତିକି ପାଠ ହେଲା ମୋର ଇତିହାସ ହେଲା ଭୂଗୋଳ ହେଲା। କି ଓଡିଆ ଏ-ଏଗୁଡା ମତେ ଟିକେ ଏତେ ମୋର ଭଲ ହୁଏନି। ତ ମୁଁ ହଁ ମୁଁ ଯେତବେଳେ ବି ଦଶ ଚାଁହୁଥିଲି ମୋର ମାନେ ବିଜ୍ଞାନ ହଉ ଗଣିତ ହଉ ଏଗୁଡା ତ ବହୁତୁ ଭଲ ହୁଏ ବାକି ଏଇ ଯୋଉ ଭୂଗୋଳ, ଇତିହାସ ୟା ପ୍ରତି ମୋର ଏତେ ମାନେ ଇନ୍ ଟ୍ରେଷ୍ଟ ବି ନଥାଏ। କିନ୍ତୁ ଯେହେତୁ ମୋର ଏମିତି ଗୋଟେ ମାନେ କି ଲ କ୍ଷ ଅଛି ତ ତା ପାଇଁ
ହୁଁ।
ଯେହେତୁ ମୋର ମାନେ କଳା ହିଁ ମତେ ବେଶୀ ସହାୟକ କରିବ। ତ ସେଇଥିପାଇଁ ମୁଁ କିନ୍ତୁ ପ୍ଲସ ଟୁ ମାନେ ଯୁକ୍ତଦୁଇଟା ମୋର ବିଜ୍ଞାନ ଥିଲା।
ଆଜ୍ଞା।
ହଁ ଘରେ ଫୋର୍ସ କଲେ କି ଭଲ ମାର୍କ ଅଛି ଯେତବେଳେ ନାଇଣ୍ଟି ଥ୍ରୀ ରହିଲା ଟେନ୍ଥ ରେ। ତ ଘରେ ଫୋର୍ସ କଲେ କି ନାଇଁ ଭଲ ମାର୍କ ଅଛି ତ ହଁ ସେତବେଳେ ବିଜ୍ଞାନ ନେଇକି ପଢ଼। ତ ମୁଁ ନେଇଗଲି ଆଉ ସେଟା ବି ମାନେ ପରେ ବି ମୁଁ ଏବେ ଭାବୁଚି କି ହଁ ନେଇ କି ଭଲ ହିଁ କରିଚି ମାନେ କିଛି ଅଲଗା ଜିନିଷ ମୁଁ ଜାଣିଲି ଆଉ ଏବେ ଯେତବେଳେ ମୁଁ ଆସି ସିଲି ହଁ ଏବେ ଯେତବେଳେ ମୁଁ ଏବେ ମାନେ ଆସିଚି ଆ ପ୍ଲସ ଥ୍ରୀ କରୁଚି ତ ଏବେ କାରଣ ଏବେ ଆମର ରହୁଚି ନା କି ଭି ଏ ସି ହେଲା ମାନେ ଭେଲୁ ଅଡେଡ଼ କୋର୍ସ ହଉ କି ଏସ୍ ସି ସି ଗୋଟେ କୋର୍ସ ସେଥିରେ ଯୋଉ ମ୍ୟାଥ ରହୁଚି ମାନେ ସେଇଟା ମତେ ଟିକେ ବେ ଶୀ ହେଲ୍ପଫୁଲ ହଉଚି ଯେହେତୁ ମୁଁ ସେଇଗୁଡ଼ା ପଢିକି ଆସିଚି ତ ପିଲାମାନଙ୍କ ଠୁ ମୋର ଟି କେ ଇଟା ମତେ ବହୁତ ମାନେ ହେଲ୍ପ କରୁଛି ଆଉ।
ଆଜ୍ଞ। ଆପଣଙ୍କର ଜୀବର ମାନେ ଜୀବନର ଲକ୍ଷ୍ୟ କଣ ଅଛି? ମୁଁ ଜାଣିପାରେ କି?
ଆ ଜୀବନର ଲକ୍ଷ୍ୟ ମାନେ ମାନେ କି କଣ ମାନେ
କଣ ଭବିଷ୍ୟତରେ ଆପଣ କଣ ଇଛା ଅଛି ମୁଁ ହେବି ବୋଲି ଭାବିଚନ୍ତି। ସେମିତି କିଛି କୁହନ୍ତୁ, ଯଦି ଆପଣଙ୍କର କିଛି ମାନେ ମାନେ ଅଛି ଜଣେଇବା ପାଇଁ, ତାହେଲେ ଜଣେଇ ପାରିବେ।
ନାଈଁ ହିଁ। ମାନେ ନାଇଁ ବିନା ଲକ୍ଷ୍ୟରେ ତ କେବେ କେହି ମଣିଷ ହେଇପାରିବେନି ମୋ ହିସାବରେ। ମାନେ ଗୋଟେ। ହଁ କାରଣ ଯୋଉଠିକି ବି ଯିବାକୁ ହଉ ଯାହାବି କରିବାକୁ ହଉ ଗୋଟେ ଲକ୍ଷ୍ୟ ନିହାତି ରହିବା ଦରକାର କାରଣ ମୁଁ ଏସହିତ କଟକ ଯିବି। ତ ମୋର ଲକ୍ଷ୍ୟ ରହିଲା କି କଟକ ତ ସେଇ ହିସାବରେ କି ଏଇ ବାଟରେ ମୁଁ ଯିବି। ମୋର ଯଦି ଲକ୍ଷ୍ୟ ନଥିବ ତ ମୁଁ କୁଆଡେ ବି ମାନେ ପଳେଇଯିବି କିଛି ବାଟ ପାଇବିନି। ତ, ସେଇଭଳିଆ ଲକ୍ଷ ହଁ ଲକ୍ଷ୍ୟ ମୋର ଅଛି ସିଭିଲ ସର୍ଭିସ ରେ। ଆଉ ସେଇ ସେଇଥିପାଇ ହିଁ, ମୁଁ ଯୁକ୍ତତିନ ଟାକୁ ମୁଁ ନେଲି। କଳା।
ଆପଣଙ୍କର ଏଇ ଯୋଉ ଇଏଟା। ଯୁକ୍ ତିନି କଳା ନେଇଛନ୍ତି ଆପଣ ସିଭିଲ୍ ସର୍ଭିସ ପାଇଁ ନାଇଁକ କି?
ଆଜ୍ଞା।
ତ ସିଭିଲ୍ ସର୍ଭିସ ରେ ଆପଣ କଣ? ମାନେ କୋଉ ଜିନିଷ ଟା ପାଇଁ ଆପଣଙ୍କର ଆଶା ସବୁବେଳେ ମନ ଭିତରେ। କି ମାରୁୁଛିି ଯେମେ ବାଃ ଆ ଇ ଏସ୍ ହବାକୁ ଚାଁ ଚାହୁଁଛନ୍ତି ନଏକି।
ଆଜ୍ଞା।
ବହୁତ ବଢିଆ ବହୁତ ଭଲ ଜଗନ୍ନାଥ କରନ୍ତୁ। ଆପଣଙ୍କର ଲକ୍ଷ୍ୟ ପୂର୍ଣ ହଉ ତା ପାଇଁ ତ ପଢା କେତେ ସମୟ ଆପଣ ସମୟ ଦଉଛନ୍ତି କିଛି ଜାଣି
ହଁ ତା ପାଇଁ ହଁ ତା ପାଇଁ ତ ଯେହେତୁ ମୋର ମାନେ ସ୍କୁଲ ବେଳେ ତ ଏତେ ମୁଁ ଏହାଉପରେ ଏତେ ଧିୟନ ଦଉନଥିଲି। ପ୍ଲସ୍ ଟୁ ବି ମାନେ ଯେହେତୁ ମୋର ଯୁକ୍ତ ଦୁଇ ବି ସାଇନ୍ସ ଥିଲା ମାନେ ମୋର ତ ବ୍ୟାଗ୍ରାଉଣ୍ଡ ଆର୍ଟସ ନଥିଲା।
ହଁ
ତ ମୁଁ ଯେତେବେଳେ ପ୍ଲସ୍ ଥ୍ରୀ କଲି ଆଁ ସେଠି ମୁଁ ମୋର ହଉଛି ଇତିହାସ ଅଛି ଅନରର୍ସ। ତ ଉଁ ହଁ। ପ୍ଲସ ଥ୍ରୀ ର ମୋର ଇତିହାସ ଅଛି ଅନର୍ସ। ଆଉ କଣ ମାନେ ମତେ ଇତିହାସ ବି ଟିକେ ମାନେ ଟିକେ ଇଣ୍ଟରେଷ୍ଟିଂ ଲାଗେ। କାରଣ ଗପ ଗୁଡା ଥାଏ। କି ଆମର ପୂର୍ବ ଜେନେରେସନ କେମିତି ଥିଲା କଣ ତ ଏଇଗୁଡା ଜାଣିବାକୁ ବହୁତ ଭଲ ଲାଗେ। ତ ସେଇଥିପାଇଁ ମୁଁ ସେଇଟା ନେଲି। ଆଉ ତାପରେ ମୋର ପଲିଟିକାଲ ସାଇନ୍ସ ବି ଅଛି ମାନେ ମାଇନର ଏବେ ଯାହାକୁ କହୁଛନ୍ତି ଆଗରୁ ସେତେବେଳେ ତାକୁ ଅପସନାଲ କହୁଥିଲେ ମାନେ ଅପସନାଲ ବା ଏମତି ଇଲେଟିଭ ଏଗୁଡା କୁହାଉଥିଲା ଆ ସେଇଟା ଅଛି ଆଉ ତା ସହିତ ସୋସିଓଲୋଜି ଅଛି। ଆଉ ମୁଁ ଆଜ୍ଞା।
ଆଜ୍ଞା।
ଆଉ ମୁଁ ତା ପାଇଁ ଉଁ ସେମିତି ତ ଯେହେତୁ ମୁଁ ରହୁଛି ଗୋଟେ ମେସ୍ ଭଳିଆ ମାନେ ରୋଷେଇ ବି କରିକି ମାନେ କରି ଖାଇବାକୁ ପଡୁଛି
ଆଜ୍ଞା।
ତ ମୁଁ ପାଖାପାଖି ତା ପାଇଁ ଏବେ ତ ମୁଁ ତା ପାଇଁ ସେଇ ପାଞ୍ଚ ଛଅ ଘଣ୍ଟା ଭଳିଆ ଟାଇମ୍ ଦେଇ ପାରୁଛି। ଅଧିକ ଆଉ ଦେଇ ହଉନି କାରଣ ପୁଣି ମାନେ କଲେଜ ପାଠ ବି ରହୁଛି।
ଆଜ୍ଞା।
ହୁଁ।
ଆ ତ ତ ସମୟ ଆପଣ ଟୋଟାଲି ପାଞ୍ଚରୁ ଛଅ ଘଣ୍ଟା ଇୟା ପାଇଁ ଦେଇପାରୁଛନ୍ତି। ସବୁବେଳେ ଦେଖିବେ? ଯେ ଯୋଉମାନେ ଆଇ ଏସ୍ ଲବୁଲରେ ଏମାନେ ନିଜକୁ ତିଆରି କରନ୍ତି ତ
ଆଜ୍ଞା।
ମାନେ ବେଶୀ କହିବାକୁ ଗଲେ ମିନିମ୍ମ୍ କେତେ କହିବି ଆପଣଙ୍କୁ। ନଅ ଘଣ୍ଟା ଆଠ ରୁ ନଅ ଘଣ୍ଟା ସମୟ ଆପଣଙ୍କୁ ନିହାତି ଦବା ଦରକାର। ବୁଝିପାରିଲେ ସେଇଟା ଗୋଟେ ଆପଣ ନିଜର ପଣ କରିଦବା ଦରକାର। ଶୁଣନ୍ତୁ ଏମିତି କୌଣସି ଜିନିଷ ନାହିଁ ଜୀବନରେ ହବନି। ସବୁ ଜିନିଷ ହେଇପାରିବ ଯଦି ଆପଣ ଗୋଟେ ଦେଖିଥିବେ ଆପଣ ଜାଣିଥିବେ ଇମ୍ପୋସିବୁଲ ଆମର ଗୋଟେ ଇଂରାଜୀର ଶବ୍ଦ ଅଛି। ଇମ୍ପସିବୁଲ ଯଦି ଆଇ ଆଉ ଏମ୍ ଭିତରେ ଗୋଟେ ଆପୋଷ୍ଟି ମାର୍କ ଦିଆଯାଏ ତ ସେଇଟା ଆମର କଣ ହେଇଯାଏ ସେଇଟା।
ଆଇ ଏମ୍ ପସିିବଲ୍।
ୟା। ଏଇଟା ସବୁବେଳେ ଜାଣିଥିବେ କୌଣସି ଜିନିଷ ମାନେ ହବନି ବୋଲି ନାହିଁ। କଥାରେ ଆମର ଇଂରାଜୀରେ ଆଉ କିଛି ଜିନିଷ ଅଛି ଯେମିତି ଫେଲୁର ଇଜ ଦ ପିଲର ଅଫ୍ ସକ୍ସେସ୍।
ସକ୍ସେସ୍ ହୁଁ।
ବୁଝିପାରିଲ ନାଇଁ ତ ସେମିତି। ହାରିଲେ ହିଁ ତ ମାନେ ଜିତିବାର ମଜା ଟା ଆସେ। ଜୀବନରେ ମୁଁ ମୋ କଥା କହୁଛି, ମୁଁ ମୋ ଜୀବନରେ ବହୁତ ହାରିଛି। କେବେ କିନ୍ତୁ ମନରେ ଦୁଃଖ ତ ସମସ୍ତଙ୍କୁ ହବ ହିଁ ହବ। କିନ୍ତୁ ଯେତେବେଳେ ଖୁସିଟା ଧୀରେ ଧୀରେ ଆସେ ନା ଆଉ ଯେତେବେଳେ ସବୁ ମାନେ ଖୁସିଟା ଯେମତି କହନ୍ତି ହଣ୍ଡ୍ରେଡ ପର୍ସେଣ୍ଟରୁ ତମକୁ ଟ୍ବେଣ୍ଟି ପର୍ସେଣ୍ଟ ବି ମିଳିଗଲା ତମକୁ ଲାଗିବ ଯେ ହଁ ଠିକ ଅଛି, ଆଉ ସତୁରି ପରସେଣ୍ଟ ନିଶ୍ଚୟ ହବ। ଚେଷ୍ଟା କରିବି, କଥାଟା ବୁଝିପାଇଲେ ତ? ତ ସେମିତି ପ୍ରଚେଷ୍ଟା ଆପଣଙ୍କର କଣ ଆପଣ ଚଲେଇଛନ୍ତି?
ହଁ ସେଇଟା ତ ମୋର ମାନେ ଦିପ ଚାଲୁଛି, ବାକି ଯେବେ ସେମିଷ୍ଟାର ଆସଛି ଟିକେ ରହୁଛି କାରଣ ପୁଣି ସେମିଷ୍ଟର ପାଇଁ ବି ପଢିଆର ଅଛି, ତ ସେଇଟା ରହିଯାଉଛି ପ୍ରୋବ୍ଲେମ୍ ଟିକେ ଟିକେ। ତାପରେ ଆମର ଏଇ ଯୋଉ ଏନ ଇ ପି ଲାଗିଯାଉଛି ଯେ, ପୁରା ଦଶଟାରୁ ଚାରିଟା ପଇଁଚାଳିଶ ଯାଏଁ କ୍ଲାସ ରହିଯାଉଛି।
ଆଚ୍ଛା।
ତ ତା ପାଇଁ ବି ତାପରେ ପୁଣି ପଢା଼ ପଢି଼ ତା ପାଇଁ ଏକ୍ସଟ୍ରା ହବ, ଆଉ ୟା ପାଇଁ ଟାଇମ ଦବ, ପୁଣି ରୋଷେଇ ଏମିତି, ଆଉ ମୋର ବି ଏମତିରେ ପ୍ରାୟ ମୋର ଦେହ ଖରାପ ହୁଏ।
କାହିଁକି?
ମୋର ଏଇ ପ୍ଲସ ଟୁ ବେଳେ, ଉମ୍ ଟିକେ ଉମ୍ ଏଇ ବ୍ଲଡ ଇନ୍ଫେ କ୍ସନ ହଉଥିଲା। ତାପରେ ମାଇଗ୍ରେନ୍ ମୋର ଏବେ ବାହାରି ଯାଇଛି ନା। ତ ମାଇଗ୍ରେନଟା ମୋର ପ୍ଲସ ଟୁରୁ ବାହାରିଲାଣି। ତ ଟିକେ ଏମତି କିଏ ଅ ଅଧିକ ମାନେ ସାଉଣ୍ଡ କଲେ, କି ଲାଇଟ୍ ଅଧିକ ପଡିଲେ ଇଏ ହେଲେ ମାନେ, ମତେ ଟିକେ ମାନେ ମୁଣ୍ଡ ବିନ୍ଧା ହବ ପ୍ରବଳ।
ହୁଁ।
ମୁଁ ଏବେ ରିସେଣ୍ଟଲି ବି ଯାଇକି, ଆ ମୁଣ୍ଡ ସ୍କାନ ସ୍କାନ୍ କରିକି ଆସିଥିଲି, କି କଣ ହେଇଛି କଣ ନାହିଁ କଥା କହିଲେ କି, ତମର ମାଇଗ୍ରେନ ରହୁଛି ଆଉ ସାଇନସ୍ ମାନେ ସାଇନସାଇଡ ରହୁଛି।
ଯାହା ଆଉ ଜଗନ୍ନାଥଙ୍କର ସୃଷ୍ଟି କୋଉ ଭଳିଆ ଯୋଉ ରୋଗ ମତେ ଅଛି, ସେଇଟା ଆପଣଙ୍କୁ ବି ଅଛି। ଯାହାଫଳରେ ୟାର ଭଲ ଉପାୟ ମୁଁ କହୁଛି। ସକାଳୁ ଉଠିବେ, ମୁଁ ଯୋଉଟା କରୁଛି, ଉମ୍ ଦୈନନ୍ଦିନ ଜୀବନରେ, ସକାଳୁ ଉଠି ମାନେ ଆପଣଙ୍କୁ ଉଷୁମ ପାଣି ସବୁବେଳେ ସବୁ ସକାଳୁ ଖାଲି ପେଟରେ, ମାନେ ଖାଲି ମା ମୁହଁ ବି ଉଠିବେ, ଗ୍ୟାସ୍ ଲଗେଇବେ ପାଣି ଗରମ କରିବେ, ଗୋଟେ ଗ୍ଲାସ ମାନେ ହାଫ୍ ହିଟର ଭଳିଆ, ବୁଝିପାଇଲେ?
ଆଜ୍ଞା।
ଏମ୍ ମାନେ, ମାନେ ଖାଲି ପେଟରେ ପିଇବେ ତାକୁ। ବୁଝିଲେ, ପିଇ ସାରିଲା ପରେ ଏଇ ଏଇଟା କଣ ପାଇଁ ହୁଏ ନା, ଆପଣଙ୍କର ଖାଦ୍ୟ ଯଦି ଠିକ ଟାଇମରେ ନ ଖାଇବା ତାପରେ ଆମର ଆଖିରେ ପ୍ରୋବ୍ଲେମ ହୁଏ କଣ ପାଇଁ, ନା ଆମେ ସବୁବେଳେ ମୋବାଇଲ ଧଇଲେ। କି ମୁଁ ଯେମତି ଯିଏ ନା ସି ମାନେ, କମ୍ପ୍ୟୁଟରରେ ସବୁବେଳେ କାମ କରୁଛି। ଯାହାଫଳରେ ମୋର ଆଇ ସାଇଡ ପ୍ରୋବ୍ଲେମ ଥାଏ। ମାନେ ଗୋଟେ ସାଇଡ ଅପ୍ ଥିବ ଗୋଟେ ସାଉଣ୍ଡ, ସାଇଡ ଡାଉନ୍ ଥିବ ବୁଝିପାଇଲେ, ଉ ଆଜ୍ଞା ଆଜ୍ଞା। ସେଇ ତ ମୁଁ କହୁଛି, ହଉ ଠିକ ଅଛି। କଥା ହେଇକି ତ ବହୁତ ଭଲ ଲାଗିଲା, ଆଉ ଆଗକୁ ସମୟ ମିଳି ହେଲେ ନିଶ୍ଚୟ କଥା ହେବା ବୁଝିହେଲା ହୋଉ ରହିଲି ଜୟ ଶ୍ରୀ ଜଗନ୍ନାଥ।
ଆଜ୍ଞା।